ହ୍ୟାଲୋ ହଁ।
ହ୍ୟାଲୋ ମହିଳା ମିତ୍ର କଣ କରୁଛନ୍ତି?
ହଁ ଭଲ ଅଛି ରୋଷେଇ କରୁଛି।
ରୋଷେଇ ହୋଉଛି।
ହଁ।
ଉଁ ହୁଁ ହୁଁ। ହୁଁ କଣ ଆ ଆଜି ତ ଶୁକ୍ରବାର।
ଆଜି ଶୁକ୍ରବାରରେ ମାଛ ତରକାରୀ।
ଓହୋ। ଆମିଷ ଆଜି ହୋଉଛି ଆଉ। ହୁଁ ତମ ଘରେ ସମସ୍ତେ ଆମିଷ
ହଁ ସମସ୍ତେ। ସେ ଖାଆନ୍ତି ମୁଁ ବି ମଧ୍ୟ ଖାଏ କିନ୍ତୁ ଏବେ କିିକେ। ତେଣୁ ଖାାଉନି ଆ ଆଉ ହୁଁ।
ଦେହ ଭଲ ଅଛି।
ହଁ ସବୁ ଭଲ ଅଛି। ଏବେ ପାଣିପାଗ ର ପରିବର୍ତ୍ତନ ହେଲାଣି କି? ଯ ଟିକେ ସମସ୍ତ ଟିକେ। ଖରାପ ହବ ଆଉ।
ହଁ ଏବେ ତ।
ଖରା ବର୍ଷା। ଆଷାଢ ମାସ ହେଲାଣି ଟିକେ ବର୍ଷା ବର୍ଷା ହେଲେ ପୁଣି ଟିକେ ସମସ୍ତେ ଟିକେ।
ହଁ ହଁ ଥଣ୍ଡା ଫଣ୍ଡା ଥଣ୍ଡା ଜର ହବ ସମସ୍ତଙ୍କୁ ଏଇଆ ହୁଁ ଆଉ। ଆଉ ସବୁ ଭଲ।
ଭଲ ତମର ଦେହ ସୁସ୍ଥ ଅଛି।
ହଁ ମୁଁ ଦେହ ସୁସ୍ଥ ଅଛି ଆଉ ରଜରେ ଏଥର କ ବୁଲିବା ପାଇଁ ଯାଇଥିଲି କୁଆଡେ।
ଯାଇଥିଲି ଆମର ଯୋଉ ଏଇଠି ପଡିଛି ରଜ ମହ ଉ ସବ। ସେଇଠିକି ଯାଇଥିଲି ବିଭିନ୍ନ ପ୍ରକାରର ଦୋଳି ଲାଗିଥିଲା ସେଠି ଖେଳିଲୁ ଫଟ ଉଠେଇଲୁ ଭିଡିଓ ମଧ୍ୟ। କଲୁ। ଆଉ ସେଠି ମୀନାବଜାର ବି ସବୁ ପଡିଛି ସେ ଯୋଉ ଜିନିଷ କିଣିବାକୁ ଚାହିଁବ ଘର କ କଣା ଜିନିଷ ହଉ କି ନିଜର ଝିଅ ମାନଙ୍କର ସାଜ ସଜା ଜିନିଷ ହଉ। ସବୁ କିଣିପାରିବ ଆଉ।
ତମେ କଣ ସବୁ ଆଣିଲ।
ମୁଁ ତ କିଛି ଆଣିଲିନି। ଝିଅ ପାଇଁ କି କିଛି। ଖେଳନା ଜିନିଷ ନେଇକି ଆସିଲି ଆଉ।
ଓହୋ ଆଉ ସବୁ ଯୋଉ କୋଉ ଠାକୁର ମନ୍ଦିର କୋଉଠିକି ଯାଇନଥିଲେ ବୁଲିବା ପାଇଁ।
ହଁ ମନ୍ଦିର ଯାଇଥିଲି। ସୋମବାର ସଂକ୍ରାନ୍ତି ପଡିଥିଲା ନା ଏଇଠି ଟିକେ ମହାଦେବଙ୍କୁ ଦର୍ଶନ କରିବାକୁ ଆମ ଗାଁ ମନ୍ଦିର ଯାଇଥିଲୁ। ସମସ୍ତେ ମିଶିକି ଆଉ ସେଇଠି ଦର୍ଶନ କରିକି ଆ ଥିଲୁ ଆଉ କୋଉ ମନ୍ଦିର ଯାଇନି ଯିବାର। ଥିଲା। ଆଉ ବାହାରିବି କେବେ କୁ? ଉଁ ମାନେ ପାଣିପାଗ ବର୍ଷା ଦେ ସେରେ ଆଉ ଯାଇପାରଲିନି। ନହେଲେ ଗୋଟେ ପାଖରେ ଗୋଟେ ଆମର ସନ୍ତୋଷିମା ମନ୍ଦିର ଅଛି।ସେଠି ଭଲ ହେଇଛିି ମଧ୍ୟ ସେଇଠିକି ଯିବାର ଥିଲା ଆ ଯାଇପାରିଲୁନି ଟିକେ ମନ ବି ଦୁଃଖ ହେଲା। ପଚାର କେତେବେଳେ ଫାଙ୍କା ହେଲେ। ସମୟ ମିଳିଲେ ଯିବି ଆଉ।
ହଁ ଏଇ ପାଖରେ ତ ଯାଇକି ବୁଲି ଆସିବ ଆଉ ତମେ କୋଉ ଠାକୁରଙ୍କୁ ବେଶୀ ଭଲ ପାଅ।
ହଁ ମୁଁ ବେଶି ଟିକେ ମଙ୍ଗଳା ମାଙ୍କୁ ଟିକେ ବେଶୀ ମାନେ ଆଉ।
ଓହୋ ମଙ୍ଗଳା ମାଙ୍କୁ।
ହଁ।
ତମ ଘର ପାଖରେ ମଙ୍ଗଳା ଠାକୁର ଅଛନ୍ତି ନା?
ହଁ ଆମର ଗ୍ରାମ ଦେବତୀ ହଉଛନ୍ତି ମା ମଙ୍ଗଳା ପିଲାଦିନେ ତାଙ୍କୁ ହିଁ ଟିକେ ମାନେ ଆଉ।
ହଁ।
ହୁଁ।
ଠାକୁର ତ ସମାନ।
ହଁ ଠାକୁର ତ ସବୁ ସମାନ। ସବୁ ମାଆ ତ ସେଇ
ହଁ। ହୋଉ ହଉ ପୁରୀ କେତେ ଥର ଯାଇଛନ୍ତି?
ହଁ ପୁରୀ ଗଲେଣି ତିନି ଚାରିଶର କି ପାଞ୍ଚ ଥର ପାଖାପାଖି ହବ ଗଲିଣି। ଏବେ ମଧ୍ୟ ବହୁତ ଇଚ୍ଛା ହଉଛି ଯିବା ଲ ଉଁ ଭଗବାନଙ୍କୁ ଡୋରି ଲଗିଇଲେ ଯାଆନ୍ତି ଆଉ?
ହଁ କେତେବେଳେ ସବୁ ଗାଁ ରେ ସବୁ ମିସି ସେଟି ଗୋଟେ ଗାଡି କରିକି ଗଲେ ଭଲ ହୁଅନ୍ତା। ହେଲେ ସମସ୍ତେ ଟିକେ ମୁଣ୍ଡ ଖେଲେଇଲେ କଣ କଲେ ହୁଅନ୍ତା ଆଉ ହେଲେ ଟିକେ କାହା କଥା ବୁଝୁଛି।
ହଁ।
ହଁ। ଆଉ ତମ ଦେହ ପା ଭଲ ସବୁ?
ହଁ ସବୁ ଭଲ ଅଛି।ଆମ ଝିଅ ବି ମୋ ଝିଅର ଦେହ ବି ସୁସ୍ଥ ଅଛି।
ହଁ। ହଉ ଭଲରେ ରୁହନ୍ତୁ
ତମେ କେତେଥର ଯାଇଚ?
ମୁଁ ଛୋଟ ବେଳେ ଦି ଥର ଯାଇଥିଲି ତାପରେ ଟିକେ ବଡ ହେଲା ତାପରେ ଥରେ ଯାଇଥିଲି ତିନି ଥର ସମୁଦାୟ ମିଶିକି। ଆଉ ଯାଇନି ଟୋଟାଲି। ଏ ବା ଯିବାକୁ ଘରୁ ଇଚ୍ଛା ଅଛି ହେଲେ କାମ ତ ଇଏ ଟିକେ ମାନେ ଡୋରି ଲାଗିଲେ ଯିବୁ ଆଉ। ନା ରଥଯାତ୍ରା ସମୟରେ ଯାଇନି କେବେ।ଠାକୁର ଡୋରି ଲଗେଇବେ ଯଦି କେତେବେଳେ ଯିବି ଆଉ।
ହଁ ଯେତେବେଳେ ଛୋଟଟେ ହେଇ ଥିଲି ମୋ ଜେଜେ ସବୁ ବର୍ଷ ଯାଆନ୍ତି ରଥ ରଥରେ ତ ସେ ମତେ ଥରେ ଦୁଇ ଉତ୍ତରାଖଣ୍ଡ ନେଇକି ଯାଇଛନ୍ତି। ରଥଯାତ୍ରାରେ ତ ବହୁତ ଭିଡ ହୁଏ ହଁ ହଁ।
ହଁ ବହୁତ ଭିଡ ହୁଏ ଆଉ
ହଁ ହଁ।
ହୁଁ। ଏବେ ବି ଆଗ ଅପେକ୍ଷା ଏବେ ବହୁତ ଭିଡ ହଉଛି ପୁରୀରେ। ଠାକୁରଙ୍କ ଦର୍ଶନ ମିଳିବା ବହୁତ ବହୁତ କଷ୍ଟକର
ଏବେ ସବୁ ବାହାରୁ ବେଶି ଦର୍ଶକ ମାନେ ଆସୁଛନ୍ତି ନା। ହଁ। ବାହାରୁ ଦେଶ ବାହାରୁ ସବୁ ଆସୁଛନ୍ତି ସେଥିପାଇଁ ମନ୍ଦିର ର ପରିସର ଟିକେ ଭିଡ ରହୁଛି ଆଉ।
ହଁ ହେଲେ ପୁରୀରେ ଅଭଢା ଖାଇବାକୁ ଭଲ ଲାଗେ ନା।
ହଁ ଅବଢା ମତେ ବହୁତ ଭଲ ଲାଗେ।ମୁଁ ଯେବେ ବିି ଯାଏ ଆନନ୍ଦ ବଜାରରେ ଅବଢା ଖାଇକି ଆସୁ। କିନ୍ତୁ ରଥଯାତ୍ରା ସମୟରେ ତ କଲେ ସେଇଟା ତ ମିଳିବନି।
ନା।
ମିଳିବ କିନ୍ତୁ ମାନେ ପୂର୍ବରୁ ଯୋଉଗୁଡା ଥିବ ସେଗୁଡା ହିଁ ମିଳିବ।
ହଁ ରଥଯାତ୍ରାରେ ମିଳେନି ବାହାରୁ ଖାଇକି ଆସିବା କଥା ଆଉ।
ହୁଁ।
ହ। ଆଉ। ଆଉ ସବୁ ଭଲ ନାହିଁ କଣ କହିଲ?
ମତେ ବି ଅଭଢା ଖାଇବାକୁ ବହୁତ ହୁଁ ମତେ ବି ଅଭଢା ଖ ଖାଇବାକୁ ବହୁତ ଭଲ ଲାଗେ ଠା କୁରଙ୍କ ପ୍ରସାଦ ସବୁ ଭଲ ଲାଗେ ମୋତେ ହୁଁ। ହୁଁ। ଏୟା ଆଉ।
ଏବେ କେବେ? ଚାଲୁନ ଯିବା।
ହଁ ଚାଲୁନା ପୁରୀ କିି ଯିବା ପାଇଁ ତ ସବୁବେଳେ ଇଚ୍ଛା ହେଲେ ଠାକୁର ଡୋରି ଲଗେଇଲେ
ଠାକୁର ଡାକିଲେ ଯିବା ଆଉ। ସେ ଯେବେ ଚାହିଁବ ଡାକିବେ।
ହଁ ନହେଲେ ତ ତାଙ୍କ ଇଚ୍ଛାରେ ସବୁ କିଛି ସିଏ ଯାହା ଇଚ୍ଛା କରିବେ ସେଇଆ ଯାଇହବ ନହେଲେ ନାହିଁ।
ହଁ
ହେଲା ବସ ରେ ଯିବା ବସରେ ଯାଇକି ଗୋଟେ ଦି ଦିନ ରହିବା ରହିକି ବୁଲିକି ଆସିବା।
ହଁ
ହଁ ଏବେ ତ ଟିକେ ବର୍ଷା ପାଗ ହେଇଗଲାଣି ନରମ ପାଗ ହଁ। ତମ ଝିଅ ବୋଧେ କାନ୍ଦୁଛି? କଣ ଗୋଟେ ହେଇଛି ତାର ବିଗିଡି ଯାଇଛି ଆଉ।
ସେ ଗାଧେଇକି ଆସିଥିଲା ଡ୍ରେସ ପିନ୍ଧିବନି।
ଓହୋ ତାକୁ ଗରମ ହଉଛି ବୋଧେ ଆଉ ସେଇଥିପାଇଁ ଆଉ।
ହଁ।
ହଁ। ଆଉ ହେଇ କେତେ ଜୋର କାନ୍ଦୁଛି ତାକୁ ଟିକେ ତୁନ କରେଇଦିଅ ଆଉ।
କଣ କହିଲ?
କେତେ ଯୋରେ କାନ୍ଦୁଚି।
ହଁ ଏବେ ଆାଇ ସିଏ ଯିବ ତ ଅଙ୍ଗନବାଡ଼ି ଯିବ ପଢିବା ପାଇଁ ହୁଁ ତ
ଅଙ୍ଗନବାଡି ସେ ପାଠ ପଢିଲାଣି ନାଇଁ କି।
ହଁ ଏମିତି ଯାଉଛି ସେଠି ଖାଲି ନାଚ ଗୀତ ଏମିତି ସବୁ
ସେଇ ଯୋଉ ଏବେ କଳିକା କେନ୍ଦ୍ର ଖୋଲା ହେଇଛି ସେଇଠି ବୋଧେ ନାଇଁ କି ହଁ କଳିକା କେନ୍ଦ୍ରରେ ତ ଏ ସବୁ ସୁବିଧା ମିଳୁଛି ଆଉ।
ହୁଁ
ହୁଁ ହଁ ଆଉ
ଆଉ କଣ କିଛି କୁହ
ହଉ ତମେ କୁହ କଣ ଆଉ ସବୁ ଭଲ ନାଇଁ କି?
ହଁ।
ହୁଁ ଆଉ ତମେ ତମର ଥାଇରଏଡ ଯୋଉ ଥଣ୍ଡ ରୁ ବାହାରି ପଡିଥିଲା କମିଲଣିି ନା
ହଁ କମି ଯାଇଥିଲ କିନ୍ତୁ ବହୁତ ଦିନ ହେଲା ମୁଁ ପରୀକ୍ଷା ଆଉ କରିନି। ଏବେ ଲାଗୁଛି ଟିକେ ବଢିଗଲା ଭଳି ମୁଁ ଆଉ କେତେ ଦୁଇ ବର୍ଷ ହବ । ପରୀକ୍ଷା କରିନାହିଁ।
ତମେ ଟେଷ୍ଟ କରିକି ପରୀକ୍ଷା କରିକି ତାକୁ ଔଷଧ ଆମେ ଡାକ୍ତରଙ୍କୁ ଦେଖେଇକି ଔଷଧ ଖାଉନାହାନ୍ତି।
ହଁ ମୁଁ ସେଆ ଭାବିକି କରିବି କିଲ କିନ୍ତୁ ସମୟ ଅଭାବ ଟିକେ ଯାଇପାରୁନି ଆମ ଟିକେ ଭଲ ଯୁିବି ଦେଖେଇିକି ଆସିବି ଆଉ।
ହଁ ଏବେ ତ ମେଡିକାଲରେ ମେଡିକାଲରେ ବି ଟେଷ୍ଟ ମାଗଣ ାରେ ସରକାର ଦେଇଥିଲେ ଏବେ ଆଉ ଇଏ କା ଇ କରିଦେଇଛନ୍ତି।
ହଁ ସେଇଟା କଣ କଣ ବନ୍ଦ କରିଦେଇଛନ୍ତି ନହେଲେ ଲୋକମାନେ ବହୁତ
ଇ ସବୁ ଅଭିଯୋଗ କଲେ ହ
କଣ ପାଇଁ
ସିଏ କଣ ତାଙ୍କର ମାନେ ଦୋକାନୀ ମାନେ ଯୋଉମାନେ ଅଛନ୍ତି ସେଇମାନେେ ସବୁ
ଓହୋ ଯୋଉ ମାନେ ମାନେ ବାହାରେ ପ ଅଥରାସି ନେଇକି ବି ପରୀକ୍ଷା କରୁଛନ୍ତି ସେମାନେ କିଛି ପଚା ପିଚ କରିଥିବେ ଆଉ
ହଁ, ଆଉ ଗରିବ ମାନେ ସବୁ ସୁବିଧା ପାଉଥିଲେ, ହେଲେ ଇଏ ପାଉନାହାନ୍ତି। ଆଉ ଏବେ ଆଉ ଇଏ ଆଉ
ସେଥିପାଇଁ ବନ୍ଦ କରି ଦେଇଛନ୍ତି୍।
ସେଥିପାଇଁ ବନ୍ଦ କରି ଦେଇଛନ୍ତି୍।
ହଁ ଏଇ ବାହାରେ ଲୋକମାନେ ଯଦି ପୁଣି ଅଭିଯୋଗ କରନ୍ତେ ପୁଣି ହୁଅନ୍ତା ।
ହଁ ସେଏ ବହୁତ ଦିନ ରହି ଥିଲା ମାନେ ବର୍ଷେ ପାଖାପାଖି ରହିଥିଲା। ବହୁତ ବି ଗରିବ ଗୁରୁଆ ମାନେ ବହୁତ ସାହାଯ୍ୟ ପାଉଥିଲେ ହେଲେ, ଏବେ ତାକୁ କାଟି ଦେଇ ହୁଁ।
ମୁଁ ଭାବିଥିଲି, ସେଇଠି ଯାଇକି କରୋଇବି ବୋଲି । ପୁଣି ଟଙ୍କା ଖର୍ଚ୍ଚ କରି କରିବ । ପଡ଼ିବ ଆଉ
ହଁ ବା ହଁ ହଁ ।